ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ପ୍ରଣାମ ଆଜ୍ଞା ପ୍ରଣାମ।
ହଁ ପ୍ରଣାମ। ଆଉ କଁ ଆଉ କରିବି ଏଇ ବସିକି ଫୋନ କଲିବା ତମ ପାଖକୁ।
ଓହୋ ଯାହା ହଉ ମୋତେ ଖୁସି ଲାଗିଲା ତମେ ଟିକେ କଲ କଲାଠୁ ବହୁତ ଖୁସି ଲାଗୁଛି।
ହୁଁ ଥାଉ ମନେ ପଡ଼ୁଛି ମନେ ପଡ଼ିଲାଣି ବୋଲି ଟିକେ କଥା ହେଇଯିବା। କଣ କରିବା ଟିକେ ଉଁ କଥା ହେଇଯିବା ଟିକେ ଦୁଃଖ ସୁଖ ଶିଖେ ବାଣ୍ଟି ଦବା।
ଆଜ୍ଞା ଆପଣଙ୍କ ସହିତ ତ କାଲି କଥା ହେଇନି ତ ବହୁତ ଡିଷ୍ଟର୍ବ ଥିଲି ବହୁତୁ। ମାନେ ଭଲ ଲାଗୁନଥିଲା ତ ଟିକେ ମନଟା ବି ଭଲ ଲାଗୁନଥିଲା। କଥା ହଉଥିଲି ତ କେତେ ଭଲ ଲାଗୁଥିଲା ତମ ସହିତ ତ ସତେ ଏମିତି ମତେ କେବେ ଭଲ ଲାଗେନି ତ ତମ ମୁଁ କେବେ କାହା ସହିତ କଥା ହେଇନି ତ। ତମ ସହିତ କଥା ହେଇକି ବହୁତ ଭଲ ଲାଗୁଛି ତମ କଥାଟା ଶୁଣିକି ତ ବହୁତ ଖସି ବି ଲାଗୁଛି। ଏଥିପାଇଁ କାଲି ଟିକେ କଥା ହେଇନଥିଲି ବେଲି ତ ମୋର ତୁ ମନ୍ଦ ତ କଥିଲା। ଆଉ ଆପଣ ଯାହା ହଉ ଆଜି ଖନ କଲେ ବହୁତ ଖୁସି ଲାଗୁଛି ମତେ।
ହୁଁ ହଁ ମୁଁ ବି ସେଇ ସ ଖାଳୁ ଭାବୁଥିଲି ମୁଁ କହିଲି କାମ ସାରିଲେ ଟିକେ ଫୋନ କରିବି କଣ କରୁଛନ୍ତି ଟିକେ ଆମ ବନ୍ଧୁ।
ଆଜ୍ଞା ଆଜ୍ଞା ଟିକେ ଲା
ଆଉ କଣ ସବୁ
ଶିଆ ଅଛି ଶିଆ ଅଛି ଶିଆ ଏଥର ଆଜ୍ଞା ଆଉ କଣ ଓଗୋ।
କଣ ସବୁ ଖବର?
ସାଆଜ୍ଞା ଟିକେ ଆଇଛି ଗୋଟେ କ୍ୟାମ୍ପ ଲାଗୁଛି ଆଜ୍ଞା।
ମିଛା କଣ ମାନେ କ୍ୟାମ୍ପ ମାନେ? ବିଦ୍ୟାଳୟ ତରଫରୁ ନା ମହାବିଦ୍ୟାଳୟ?
ଆ କଲେଜ ତରଫରୁ।
ଉଁ କୋଉ କଲେଜରେ ପଢୁଛନ୍?
ଆଜ୍ଞା ଛତିଆ କଲେଜରେ ପଢ଼ୁଛି ଆଜ୍ଞା ସେ
ଉଁ ହୁଁ ଆଚ୍ଛା ଆଚ୍ଛା।
କିଏ କହିଲେ ଆଜ୍ଞା? ନାଁ କଣ ଜାଣିଛନ୍ତି?
ହୁଁ ତାଙ୍କ ନାଁ ସାନୁ।
ଆଜ୍ଞା।
ମ୍ୟାଥେ ଅଙ୍କ ପଢ଼ାନ୍ତି।
ଆଜ୍ଞା।
ହୁଁ।
ଆଜ୍ଞା ଥିବେ ତ ଆଜ୍ଞା ମୁଁ ତ ମ୍ୟାଥେ ନେଇନି ମୁଁ ସାଇନ୍ସ। ଆ ବୁଢ଼ୀଟେ ଆଜ୍ଞା ସେ ଯୋଉ ଲଗେଜ ଉପରେ ସବୁ ବ୍ୟାଙ୍କସ ଗୁରେଇ ଦିଅ।
ସବୁ ଯିବେ କୋଉ ଦିନ ପୁଣି କାମ ସାରିକି?
ଆଜ୍ଞା ଏଗାର ତାରିକି ଯିବୁ ଆଜ୍ଞା।
କେବେ ପୁଣି ଓହୋ ଆଉ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ନା ପୁରୀ?
ନାଇଁ ଆଜ୍ଞା ସେ ତ ଇଏ ଆମ କତେ ନାଇଁ। ତ ମୁଁ ତ କୁଆଡେ ଯାଇନି କେବେ ମୁଁ ତ ଗୋଟେ ଯିବା କ କଳେ। ଭଲ ଲାଗୁନି ଏବେ
କାହିଁ ଭଲ ଲାଗୁନି?
ତ ବୁଲାବୁଲି କରିବାକୁ ବ ଭଲ ଲାଗୁ ଭଲ ଲାଗୁନି ଯେ କାହିଁ ନା
ଛତା
ଆଜ୍ଞା ମନ୍ଦିର ଯାଇଛି ଆଜ୍ଞା ପୁରୀ ଆଜ୍ଞା ପାଞ୍ଚଥର ଗଲିଣି ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା ହବ। ମନ୍ଦିର ପୁରୀ ମନ୍ଦିର ତ ଏମିତି ଗୋଟେ ଯେ ସେଠିକି ଗଲେ ଆଉ ଆସିବା ପାଇଁ ଇଚ୍ଛା ହବନି ଆଜ୍ଞା ତ ତା କତିକିି ଯିବାକୁଇ ପସନ୍ଦ କରିବନି।
ଆଚ୍ଛା ପୁରୀ ଯିବେ
କଲେଜ। ଏଇଠି ଅରସପୁରରେ ଛଟିଆ କଲେଜ। ଟେପ୍ରରି କଲେଜ।
ଆର ହ
ଆଜ୍ଞା ଆଜ୍ଞା।
ଆମ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା ରଥଯାତ୍ରା କେତେ କେତେ ଭକ୍ତ ପୁରୀ ତ ବହୁତ ବଢିଆ ଜାଗା। ଇଚ୍ଛା ହବ ନ ଖାଇ ନ ପିଇ ଜଗନ୍ନାଥଙ୍କ ପାଖରେ ରହିବାକୁ।
ଆଜ୍ଞା ଆଜ୍ଞା। ତ ଆପଣ ଆଜ୍ଞା ତାହେଲେ ରଥଯାତ୍ରାକୁ ଆଜ୍ଞା ପୁରୀ ଯାଉଛନ୍ତି ଆଜ୍ଞା ନା କ?
ହଁ ଯଦି ଆସିବେ ମୋର ଭାଇନା ଯଦି ଆସିବେ।
ଓହୋ ବହୁତ ଭଲ ଯାହା ହଉ ଭାଇନା ସହିତ ବୁଲନ୍ତୁ ବହୁତ ଖୁସିରେ ରିଅନ୍ତୁ ଆଉ।
ହୁଁ ନାଇଁ ମତେ ଟିକେ ମତେ ଟିକେ ବହୁତ ଭଲ ଲାଗେ ଜଗନ୍ନାଥ ତାଙ୍କ ଯାତ୍ରା ମତେ ଟିକେ ବହୁତ ଭଲ ମୋର ବହୁତ ଇଚ୍ଛା। ମୋର ବହୁତ ଇଚ୍ଛା ଟିକେ ଆ ଦେଖିବା ପାଇଁ ପୁରୀ ଟି କେସ ହୁଁ ପୁରୀ ଟିକେ ଦର୍ଶନ କରିଦେଇ ଆସିଲେ ଜଗନ୍ନାଥଙ୍କୁ ଟିକେ ଦର୍ଶ
କେତେ ଥର ଗ କେତେ ଥର ଗଲେଣି?
ତଥାପି ମୁଁ ଆଠ ଦଶ ଥର ଯାଇଚି।
ଆ ବହୁତ ଭଲ ଆଜ୍ଞା।
ବାପା ବୋଉଙ୍କୁ ନେଇଥିଲି ବାପାଙ୍କର ବୋଉ ବୋଉର ବାପାଙ୍କର। ହଁ ଆମେ ସେମିତିରେ ତ ଚାରି ପାଞ୍ଚ ଥର ଯାଇଛୁ ଫ୍ୟାମିଲି ସହିତ। ପରିବାଙ୍କୁ ନେଇକି ଯାଇଚୁ ଶାଶୁ ଶଶୁରଙ୍କୁ ନେଇକି ଯାଇଚୁ ଆଉ ଭାରି ଇଚ୍ଛା ଥିଲା ଭାରି ଇଚ୍ଛା ଥିଲା ଆ ମା ବାପାଙ୍କୁ ନେଇ ଟିକେ ତୀର୍ଥ ଜାଗା ବୁଲେଇ ଆଣିବା ପାଇଁ ଯାହା ହଉ ଭଗବାନଙ୍କ ଦୟାରୁ ସେତିକି ପୂରଣ ହେଇଚି। ବାପା ମାଆଙ୍କୁ ସାଥିରେ ନେଇ ତାଙ୍କୁ ରଖି ନେଇକି ଯାଇକି ବୁଲେଇକି ଆଣଚି।
ଆଜ୍ଞା ବହୁତ ଭଲ।
ମତେ ଟିକେ ଭଲ ଲାଗେ ମତେ ଟିକେ ଭଲ ଲାଗେ ବାପା ବୋଉଙ୍କର କଥା କିଛି ରଖିବା ପାଇଁ। କେତେ କଷ୍ଟ ସେ କରଚନ୍ତି ମା ବାପା ବାପା ମାଙ୍କୁ ବାପା ମାଙ୍କୁ ବଞ୍ଚିଥିଲା ବେଳେ ଖାଇବାକୁ ନ ଦେଇ ମରିଗଲା ବେଳେ ଝିଅ ପୁଅର କର୍ତ୍ତବ୍ୟ କରିକି ସୁଦ ବାଦିରେ ଗୋଟେ ପଞ୍ଚାୟତ ସାରା ଲୋକଙ୍କୁ ଖୁଇବାର କିଛି ମୂଲ୍ୟ ନଥାଏ।
ଆଜ୍ଞା ନିଶ୍ଚିନ୍ତ ଆଜ୍ଞା।
ବଞ୍ଚିଥିଲାଳେ ଯଦି ବଞ୍ଚିଥିଲାବେଳେ ଯଦି ବାପା ମାଙ୍କୁ ଭଲ ସେ ଖାଇବାକୁ ଦଉଛି ବେଳେ ସେ ନ ଖାଉଥିବେ ସେତେବେଳେ ଅଙ୍ଗୁର ସେଉ ନେଇକି ତାଙ୍କ ପାଖରେ ଗଦା କରିବ ଯେତେବେଳେ ସେ ଖାଇପାରିବାର ସକ୍ଷମ ନଥିବେ।
ଆଜ୍ଞା ଆଜ୍ଞା।
ଆଉ ଏବେ ତାଙ୍କର ଏବେ ତାଙ୍କର ହାତ ଗୋଡ ଚାଲିଛି ଖାଇ ପାରୁଛନ୍ତି, ସାତ ବାରି କରିଛନ୍ତି ମତେ ଟିକେ ଭଲ ଲାଗେ ମୋ ମା ବାପାଙ୍କୁ ଟିକେ ମୋର ଟିକେ ଇ ଇଚ୍ଛା ହୁଏ ଢେର ସାରା ଖୁସି ମା ବାପା ନଙ୍କୁ ଦେଇଦେବି କି ସବୁବେଳେ ପ ଇଛାରେ ବୋଉ କୁ କଣ କଣ ତୋ ଇ ଇଛାବୁ କହ ଖାଇବୁ କଣ କୋଉଠି ଭୁଲି ଆକୁୁଯିବୁ କହ? ମତେ କହ ମୁଁ ତୋର ସେଇ ଇଚ୍ଛା ପୂରଣ କରିବି କରିପାରେ ବା ନ କରିପାରେ। ସମ୍ଭବତ ଚେଷ୍ଟା କରେ।
କିଏ ଆଜ୍ଞା ଶାଶୁମାଆ?
ଅ ଶାଶୁମା ବି ଆଉ ମୋ ବୋ
ଆଜ୍ଞା ଆଜ୍ଞା।
ଶାଶୁ ମା ଶାଶୁ ମା ବି ମୋର ବଢିଆ ଆସନ୍ତି ଏଇଠି। ରୁହନ୍ତି ତାଙ୍କୁ ଭଲ ପାଆନ୍ତି ସେପ ସେ ତ ଏଠି ରୁହନ୍ତିନି ବିଦେଶରେ ରୁହନ୍ତି ସହରରେ, ନହେଲେ ସେ ବି ବହୁତ ଭଲ ତାଙ୍କ ସହିତ ମତେ ବି ମତେ ଟାଇମ ବିତେଇବାକୁ ଭଲ ଲାଗେ। ସିଏ ବି ଆମ ଶା ଆମ ଶ୍ୱଶୁର ମୋ ଶାଶୁ କି ସେମାନେ ରହୁଛନ୍ତି ବମ୍ବେରେ। ଶ୍ୱଶୁର ଗ୍ୟାରେଜ ଗୋଟେ ବମ୍ବେ ରେ ଅଛି ନା ଗାଡି ଗ୍ୟାରେଜ।
ଆଜ୍ଞା।
ସେ ବୋ ସେଠି ରହୁଛନ୍ତି ଆସନ୍ତି ଆଉ କେବେ କେବେ ଆସିଲେ ମୋ ପାଖରେ ରୁହନ୍ତି ଆଉ।
ବହୁତ ଭଲ ଆଜ୍ଞା। ବହୁତ ଖୁସି ରେ ଅଛନ୍ତି ଆଜ୍ଞା ମତେ ବହୁତ ଖୁସି ଲାଗୁଛି ବତ ଶୁଣିକି ବହୁତ ଖୁସିରେ ରୁହୁନ୍ତୂ ସେମିତି।
ଆଉ ଭଲ ବୋଉ ବି ଭଲ ଫୋନ କରିବେ, ପଚାରନ୍ତି କଣ କରୁଛୁ ଇଏ ମୋ ଝିଅ ଟାକୁ ବି ଭଲ ପାଆନ୍ତି। ଭଲ ମଣିଷ ସେମାନଙ୍କ ଜୀବନ କେତେ ଦିନ ସେମାନେ ସେମାନେ
ତାର ଆଉ ଟିକେ ଭାଉ ଅଛି।
ଆଉ ଗୋଟେ ଭାଇ ଅଛନ୍ତି। ବଡ ଭାଇ ଅଛନ୍ତି।
ଓ ୟଏ ସାନ?
ହୁଁ।
ସେ ବଡ ଭାଇ ଆଉ ଭାଉଜ କାଣ କୋଉଠି ଅଛନ୍ତି?
ସେମାନେ କଟକରେ ଅଛନ୍ତି।
ସିଏ କଣ ଦି ଜଣ ସାଙ୍ଗ ହେଇ ରହୁଛନ୍ତି ନା ତା ସିଏ ବି ଭାଇ ତାଙ୍କୁ ବି ଛାଡିକ କୁଆଡ଼େ ଯାଇଛନ୍ତି କାମକୁ ପଳେଇଛନ୍ତି।
ନାଇଁ ନାଇଁ ସିଏ ସାଥି ହେଇକି ରହୁଛନି।
ଆଜ୍ଞା ଆଜ୍ଞା।
ଆଉ, ଆଁ ସିଏ ଏମିତି ଆମର ପର୍ବ ହେଲେ,
ଆଜ୍ଞା ପରବର୍ତ୍ତୀ ଆଉ ତ ସେ କଲ ରେ ସେ କଲ୍ କରିଥିଲି ଆପଣଙ୍କ ସହିତ କଥା ହଉଥିଲି ଯେ କହୁଥିଲେ କାଲି ବାହାଘର ଯାଇଥି ଥିଲେ ବୋଲି ତ କାଲି ଆସିଲେ ଆସିଲେ କେତେବେଳକୁ ଆଜ୍ଞା?
ଆସିଲି ଆମେ ତ ଆସିଲୁ ସମସ୍ତେ ପ୍ରାୟତ ଟାଇମ୍ ସମୟ ଆମକୁ ପାଞ୍ଚଟା ସାଢେ ପାଞ୍ଚଟା ଟା ହେଇଗଲା ସନ୍ଧ୍ୟା,
ଆଜ୍ଞା।
ହଁ ସନ୍ଧ୍ୟା ହେଇଗଲା ଆସୁ ଆସୁ ଆଉ
ଆଜ୍ଞା ତମେ ରୁମ କୁ ଆସୁ ଆସୁ ସନ୍ଧ୍ୟା ହେଇଗଲା।
ହୁଁ।
ଆଜ୍ଞା
ଏଇ ସେଠି ଟିକେ ଦିନ ସାରା ଟିକେ ବହୁତ ଜୋର ବି ତଥାପି ବର୍ଷା ହେଲେ ବି ଗରମ ଟା ବହୁତ ଜୋରରେ ହଉନି କି? କି ଲୋକ ଟିକେ ବହୁତ ହେଇଗଲେ ଦୁଇଶହ ଦେଢଶହ ଦୁଇଶହ ପାଖାପାଖି ହେଇଗଲେ। ଜାମ୍ ଭିତରେ ଟିକେ ଗରମ ଆସିଲା ବେଳକୁ ଟିକେ ଦେହ ଦେହ ବ୍ୟସ୍ତ ଶୋଷ ଲାଗିଲା ଆଉ ଖାଇବା ବି କିଛି କରିପାରିଲୁନି।
ଆଜ୍ଞା ଆଜ୍ଞା ତ ଆଜ୍ଞା ଆପଣଙ୍କୁ ଯୋ ଆଚ୍ଛା ତ ଆପଣଙ୍କୁ କେତେ ଯୋଉ କାଲି ବୋଧେ ଘର ଫାମ୍ ଫେମିଲି କିଆ କାଲି ତମର ମୁଁ କରିଥିଲି
ହଁ ସିଏ ଆମର ବ ଆମେ ଯେତବେଳେ ଘରକୁ ଆସିଲୁ। ନଣନ୍ଦ ହେବେ ଜଣେ ଆସ
ଭାଉଜ ଆସିଥିଲେ। ଆଜ୍ଞା ଆଜ୍ଞା ତ ସେଇ କଲ୍ କରିଚି
ହଁ ସେତେବେଳେ ଆମେ ଖାଉଥିଲୁ।
ଆଜ୍ଞ ଆଜ୍ଞା ମୋନୋଅଛି ଆଜ୍ଞା ଯାହା ହଉ ବହୁତ ଖୁସି ଆପଣଙ୍କ ସହ କଥା ହେଇକି ତ ବହୁତ ଖୁସି ଅଛନ୍ତି ଆପଣ ତ? ମତେ ବହୁତ ଖୁସି ଲାଗୁଛି ଆଜ୍ଞା ଆପଣଙ୍କ ସହିତ କଥା ହେଇକି ତ ଆପ
ଆଉ ତମର ତମର ଆଉ ଏବେ କୋଉଠି ବାହାଘର ଫାହାଘର ନାହିଁ ବନ୍ଧୁବାନ୍ଧବରେ କି ତମ ନିଜର କି ଭାଇ କି ଭଉଣୀ ନାଇଁ
ହଁ ନା ବାହାଘର ଏବେ ନାଇଁ ଘ ଭାଇଙ୍କ ଜୋଡେ ଭାଇର ମ୍ୟାରେଜ ବାହାଘର ଯାଇଛି ଦି ମାସ ହବ ତ ମୁଁ ତା ବାହାଘର ଯୋଗ ଦେଇ ପାରିଲିନି ଯେହେତୁ ଏ ଯେମିତି କ୍ୟାମ୍ପ ଆସିଛି ସେମତି ତା ବାଘରକୁ ମୁଁ କ୍ୟାମ୍ପ ପଳେଇଥିଲି ଏନ ସି ସି ରେ ତ ଆମ ବାହାଘର ତ ହବ ଦେଖିିବା ହଉ ଆମ ବାହାଘର କେବେ ହବ ହଉ।
ହଉ ବାହାଘର ହେଲେ ଟିକେ ଜଣେଇବେ ଆଉ
ଆପଣ ଆପଣଙ୍କୁ ନିଶ୍ଚିତ ଜଣେଇବି ଆଜ୍ଞା।
ବନ୍ଧୁଙ୍କୁ ଟିକେ ଜଣେଇବେନି।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁଙ୍କୁ ଟିକେ ଜଣେଇବେ ନାଇଁ ସେମି ନା ନା ବାହାଘର କଥା ବାହାହବା ନିହାତି ଦରକାରେ ଗୋଟେ ମଣିଷ ବାହା ନହେଲେ ତାର ଜୀବନର ଉନ୍ନତ ତା ନହିଁ ବାପା ମା ନହଲା ଏ ପର୍ଯ୍ୟନ୍ତ ତମେ ବାପା ମାଙ୍କ କଷ୍ଟ କୁ ବୁଝିପାରିବନି।
ଆଜ୍ଞା ଉନ୍ନତି କରାହବନି ଆଜ୍ଞା।
ଆଉ ସେମତି ଖାଲି କଣ ହ ବୁଲିଲେ ହବ ନା ଗୋଟେ ଗୋଟେ ଗୋଟେ ଝିଅ ତମ ପାଇଁ ଗୋଟେ ଝିଅ ଜନ୍ମ ହେଇଥିବ ସିଏ ପୁଣି ତମର ହାତ ଧରିଲେ ସି
ମୋର ମୋ ପାଇଁ ଆଜ୍ଞା କେହି ନାହାନ୍ତି।
ନା ସେମିତି କହିଲେ କେମିତି ଥ ସମସ୍ତଙ୍କ ପାଇଁ ତ ଭଗବାନ ତ ଗୋଟେ ପୁଅକୁ ଗୋଟେ ଝିଅ ତ ଗଢିଛନ୍ତି। ଆଉ ନାହାନ୍ତି
ଆଜ୍ଞା ଆପଣ ଯତେ କଥା ହେଇ ବହୁତ ଖୁସି ଲାଗିଲା ତ ଆଉ କେତେବେଳେ ଏକାଠି ହବା। ହ ତ
ହଁ ଜୟ ଜଗନ୍ନାଥ।